ହଁ କଣ କରୁଚୁ?
କିଛି ନାହିଁ ବର୍ଷା ପାଖ ଦେଇ ଏତେ ବର୍ଷା କାହିଁ
ଆମର ତ ଏପଟେ ହେଲାଣି ଆପଣ ଏପଟେ ହେଲାଣି ମାନେ ହଁ ଝିପ୍ ପି ଝିପି ହଉଛି।
ଆମର ଖାଲି ଉଠେଇଲା ପବନ ହେଲା କୁଆଡେ ପଳେଇଲା ଉଡିକି।
ନାଇଁ ଏବେ ଝାଡୁ କରିକି ଆଇଲି ତ। ଝାଡୁ ଫାଡୁ କରିକି ଆସିବା ଭିତରେ ଯେତେବେଳେ ବାହାର ଟା ଝାଡୁ କଲି ତାପ ବର୍ଷା ପକେଇଲା ଟିକେ ଟିକେ ଝିପଝିପ୍ ବର୍ଷା ପକଉଥିଲା।
ଆଉ ଏବେ ସନ୍ଧ୍ୟା ଦେଇକି ଚା ଫା ଟିକେ ପିଆ ହବ ନାଇଁ?
ମୁଁ ଚାହା ପିଏନି ଆଦୌ। ଆଉ ମୁଁ ଜମା ପିଏନି ଏଇ ଥଣ୍ଡା ଜର ଟିକେ ହେଲେ ପିଏ ଜେ ଅଭ୍ୟାସ ଯେହେତୁ ନାହିଁ ଆଉ ମୁଁ ଚେଙ୍କା ହେଇଯାଇ ଯିବ।
ନାଇଁ ଆମର ଟିକେ ମୋର ସବୁବେଳେ ଚା ଟିକେ ମାନେ ସକାଳେ ସନ୍ଧ୍ୟାବେେଳେ ଦି ଟାଇମ୍ ତା ସହିତ ପାଗ ଟା ଟିକେ ଏମତି ହେଲେ ପକୋଡି ଫକୋଡି ଟିକେ ହବ ଆଉ।
ହଁ ସେଇଟା ହବ କିନ୍ତୁ ଆଉ ଠାକୁର ପୂଜା ପ୍ରାୟ ମୋ ଶାଶୁ କରନ୍ତି। କ ସିଏ ସକାଳେ ବି ପୂଜା କରନ୍ତି ସନ୍ଧ୍ୟାବେଳେ ମୁଁ ରୋଷେଇବାସ ସମସ୍ତଙ୍କ ଖାଇବା ପିଇବା
ନାଇଁ ଆମର ମାନେ ମୋର ସବୁବେଳେ ମାନେ ମୁଁ କଣ କରେ ସକାଳୁ ଉଠିଲା ମାନେ ଆଗ କଣ କରେ ଆଗ ତ ପିଲା ଯିବେ ନା ସାଢ଼େ ପାଞ୍ଚଟାରେ ଅଟୋ ଆସିବ ତାଙ୍କୁ ଆଗ ଛାଡ଼ିଦେବି ତାପରେ କଣ କରିବି ମୋର ଠାକୁର ପୂଜା ଘଣ୍ଟେ। ହେଲା
ଫୁଲ ଫୁଲ ଦେଇ ଚନ୍ଦନ ସିନ୍ଦୁର ଦେଇ ପୂଜା କଲା ବେଳୁକୁ ବାସନକୁସନ ଠାକୁରଙ୍କର ହଁ ଠାକୁରଙ୍କ ବାସନ ଭୋଗ ଚନ୍ଦନ ସବୁ କଲା ବେଳକୁ ହଁ ସମୟ ଲାଗିବନି
ହଁ ତାପରେ କଣ ଜଳଖିଆ ପତ୍ର ହବ। ଆମର ତ ମାନେ ବହୁତ ମାନେ ବଡ ପରିବାର। ସମସ୍ତେ ଶାଶୁ ଶଶୁର ଯା ଦେଢୁଶୁର ତାଙ୍କ ଛୁଆ ମୁଁ ମୋ ସ୍ୱାମୀ ମୋ ଛୁଆ। ଏତେ ଜଣଙ୍କ ପାଇଁ ସମସ୍ତଙ୍କ ପାଇଁ ଆଗ ଖାଇବାଟା
ସ ହଁ ଖାଇବା ଟା ନିହାତି ଆଉ ଖାଇବା ଟା ନିହାତି ଦରକାର ନା।
ପାଗ ବନେଇଦିଏ ଏ ମାନେ ତ ପିଲାମାନେ ତ ସ୍କୁଲ ଯାଇଥାନ୍ତି। ତାପରେ ଖାଇ ପିଇ ଆମେ ଆମର ମାନେ ଆରମ୍ଭ କରିଦଉ। ଖରା ବେଳର ଭାତ ଡାଲି ଯାହା ରାନ୍ଧିବାର ଆଉ ତମର ପରିବାରରେ ସବୁ କିଏ କିଏ?
ଆମର ତ ବଡ ପରିବାର ଶାଶୁ, ଶଶୁର, ନଣଦ। ହଁ ଦିଅର ଆଉ ଜଣେ ଦିଅର ଆମେରିକାରେ ଅଛନ୍ତି।
ହଁ ମାନେ ଭଲ ଲାଗେ ନା ପରିବାରରେ ବେଶୀ ଲୋକ ଥିଲେ ବହୁତ ଭଲ ଲାଗେ। ମାନେ ସମୟ ପଳାଏ ହଁ ଏଇଟା ସତ।
କେତେବେଳେ ପଳେଇବ ଜାଣିପାରିବନି।
ହଁ ମାନେ କେତେବେଳେ ସକାଳୁ ରାତି ହୁଏ ବି ମୁଁ ଜାଣିପାରେନି। ତ ମାନେ ଗୋଟେ ସବୁ ଜାଗା ହଁ ସମସ୍ତେ ମିଶିକି ଗୋଟେ ଜାଗାରେ ଖାଇବା।
ଖରାବେଳେ ହଁ ଖାଇବେ ମିଶିକି ତାପରେ ପୁଅ ଟା ଟିକେ ଶୋଇକି ଯଦି ସେ ଉଠି ପଡିବ ଆଉ ଶୁଆଇଦବନି ସେ ଖେଳିବ ଖାଲି। ଏ ଖେଳି ଖେଳି ଖେଳି ଖେଳି ସାଢେ ତିନିଟାରେ ସେ ଶୋଇଲା, ତାପରେ ମୁଁ ଶୋଇପଡଚି ଟିକେ। ଆଉ ଏବେ ଉଠିକି ଘର ଘର ସବୁ ଓଳା ଓଳି କର ବର୍ଷା ପକେଇଲା।
ଆମର ଗୃହିଣୀ ମାନଙ୍କ କାମ ତ ସହଜେ ସରିବନି। ସକାଳେ ରାତି ପର୍ଯ୍ୟନ୍ତ।
ହଁ ବଉ ସନ୍ଧ୍ୟା ଦେବେ ତାପରେ ମୁଁ କାମ ମାନେ ରୁଟି କରିବି।
ଭଲ ଲାଗେ ମାନେ କଣ କି କାମ ଟା ବାଣ୍ଟି ହେଇଯାଏ କି ତମେ ଇଏ ଏତିକି କାମ କରିଦେବେ ମୁଁ ସେତିକିକାମ ଏକୁଟିଆ ହେଲେ କଣ ଭଲ କି।
ନା ଏଇଟା କରିହବନି ମୁଁ ଠାକୁର ଦେଖିବେ ନା ରୋଷେଇ ଦେଖିବେ ନା ପିଲା ଦିଦିଟାଙ୍କୁ ଖାଇବାର ଦେବେ ଆଉ
ମାନେ ବି ମାନେ ଏତେ ଲୋକ ଥିଲେ କଣ ଛୁଆ ମାନେ ବି ବହୁତ ଜଲଦି ବଢି ଯିବେ ତମେ ଜାଣିିବି ପାରିବନି ମାନେ
ଜଣା ପଡିବନି ନା ଆଉ ଏମିତି ଗୋଟଏ ଗୋଟିଏରେ ରହିଲେ କଣ ହଁ ତମେ ଛୁଆ କାମ କଣ ତମେ ସବୁ କାମ ତମ ଉପରେ।
ହଁ ଆମର କଣ ମାନେ ଆମ ଶାଶୁ ଯିଏ ତାଙ୍କ ବୟସ ହେଲାଣି ସେ ତ ତଥାପି ଏପର୍ଯ୍ୟନ୍ତ ମାନେ ସେ ରୋଷେଇ ଘରେ ଯେମିତି ହେଲେ କିଛି ନା କିଛି ସେ କରୁଥିବେ ସେ ବସି ପାରିବେନି।
ନାଇଁ ମୋର ବୟସ ହେଇନି ଯେହେତୁ ମୋ ସ୍ଵାମୀ ହିଁ ବଡ ନା ତାଙ୍କର
ହଁ ଆମର କିନ୍ତୁ ମାନେ ଚୋଟେ ମାନେ ବସିବେନି ଜମା ସିଏ ନିଜେ ଥିଲେ ନା ହେମସି ତ ପ୍ରଧାନ ଶିକ୍ଷକ ହେଇକି ରିଟାର୍ଡ଼ ନେଲେ ଅବସର ପ୍ରାପ୍ତ ତ ସେ ଆଜି ପର୍ଯ୍ୟନ୍ତ କେବେ ବସି ପାରନ୍ତିନି। ତାଙ୍କର ମାନେ ସେ ଅବ
ଯୋଉମାନେ କାମ କରିବା ଲୋକ ସେମାନେ କେବେ ଆ ମାନେ ବସିକି ରହିବେନି ତାଙ୍କ ହାତ ଗୋଡ ଯେମିତି ହେଲେ ବି ଚାଲିବ।
ଜମା ବି ମାନେ ବସିବେନି ସବୁବେଳେ ଚାଲିଥିବ ତାଙ୍କ କାମ। ଆଉ ତାପରେ ଆମେ ଯୁଆଡେ ବି ଗୋଟେ ଯାଉ ଭଲ ମଜା ଲାଗେ କଣ କି ସମସ୍ତେ ସ୍ତେ ମିଶିକି ଗୋଟେ ଗାଡିରେ ପୁରା ପିକନିକ ଭଳିଆ ଲାଗେ। କିଏ ଗୋଟେ ବାହାରକୁ ଗୋଟେ ମଜା କରିବାକୁ ଗଲାବେଳିଆ।
ଏବେ ଏ କ ବର୍ଷା ସିନା ହେଇ ଯାଉଚି। ଝିପିଝିପ ବର୍ଷା ହଉଚି ଏଇଟା ଜୋରରେ ବର୍ଷା ହେଲେ ବି କେତେ ଥଣ୍ଡା ଲାଗନ୍ତା। ଝିପ୍ ଝିପ୍ ବର୍ଷା ଏ ବେଶୀ ଗରମର ମାନେ ମୁଖ୍ୟ କାରଣ। ମୁଁ
ଗୁଳୁଗୁଳିଟା ଲାଗୁନି? ଲାଗୁଚି ମାନେ ଓହୋ।
ଝାଡୁ କରିକି ଆସିଲି ମୁଁ ପୁରା ମାନେ ଓଦା ହେଇଯାଇଥିଲି ଆସିକି ଏସି ଚଲେଇ ବସିଚି।
ହଁ ମାନେ ଟିକେ କଣ କଲା ମାନେ ଝାଳ ମାନେ ନିଗିଡି ଯାଉଚି ମାନେ ବିରକ୍ତ ଲାଗୁଚି।
ପରେ ମୁଁ ଯାଇକି ଆ ଛୁଆ ମାନଙ୍କୁ ଉଠେଇବିି ଶୋଇଚନ୍ତି ଦି ଜଣ ଯାକ ଶୋଇଚନ୍ତି।
ଆଉ ତମେ, ତମେ ଆଉ ଖୋର୍ଦ୍ଧା ଆଡେ କେବେ ବୁଲିଆକୁୁ କୁଆଡେ ଯାଇଚ?
ଖୋର୍ଦ୍ଧା ଯାଇଚି, ଅଟରି ଯାଇଚି, ଅଟରିରେ ଯୋଉ ଅ ମକର ଏଇ ଯୋଉ ମକରରେ ଯାଇଥିଲି, ମକର ମେଳା ହୁଏ ନା ଯାଇଥିଲି ଏବେ। ଏବେ ଏଇଟା ଯାଇଥିଲି ଏଇ ବର୍ଷ ଯୋଉ ମକରମେଳା ହେଇଥିଲା। ମୁଁ ଯାଇଥିଲି ଯେ, ହଁ ମୁଁ ଆଗରୁ ସେ ବହୁତ ଥର ଯାଇଛି କିନ୍ତୁ ମାନେ ମକର ମେଳାରେ ଯାଇନି କେବେ? ଏ ଏଇ ବର୍ଷ ମକର ମେଳା ଯାଇଥିଲି ଏଇ ବର୍ଷ ମୁଁ ପ୍ର ପ୍ରଥମ ଥର ଯୋଉଟା କି ମାନେ ମକର ମେଳରେ ଅଟ୍ରି ଯାଇଥିଲି। ଆଗ ମୁଁ ବହୁତ ଦିନ ତଳେ ଅଟ୍ରି ଦେଖିଥିଲି ଯେବେ, ଏବେ ଅଟ୍ରିର ପୁରା ବଦଳି ଗଲାଣି। ଜାଣି ହଉନି କୋଉଠି ସେ ଯୋଉ? ଗରମ ପାଣି ଟା କୋଉଠି ଥିଲା ମ ମାନେ ଜାଣି ହଉନି। ହୁଏତ ତାପରେ ଯେତେବେଳେ ମକର ମେଳା ଟାଇମ ରେ
ହଁ ମେଳା ଟାଇମ ରେ ବହୁତ ଭିଡ ଥାଏ ନା ତମେ ଭଲ ସେ ଦେଖି ପା ଦେଖି ପାରିନ। ତ ସବୁ ବୁଲି ପାରିଲ?
ବହୁତ ଭିଡ ବଟ ନାଇଁ ଶୀତ ଦିନିଆ ଖରା ଏମିତି ହଉଥିଲା ମୁଁ
ହଁ।
ଆଠ ନଅ ମାସ ର ହେଇଥିଲା ତାକୁ ନେଇକି ଯାଇଥିଲି। କୁ କୁହନି ଆଉ ସେ ଖରାରେ ପୁରା ନାଲି ପଡିକି କାନ୍ଦି
ପାଣି ଦେବି ହଁ ବା ଛୋଟ ଛୁଆଙ୍କୁ ଖରା ଦିନ ନେଲା ମାନେ ତ ଭାରି ଅସୁବିଧା। ତାପରେ ସେ ଯୋଉ ପାଣି ଗୋଟେ ହଉ ଥିଲା ସେଇଟା ଦେଖିଲ?
ହଁ, ହଁ, ହଁ, ଦେଖିଲି ଆଉ ଗୋଟେ ସାଇଟରେ ଦିଟା ହଁ ପାଣି ଫୁଟୁଥିଲା ଦେଖିଛି। ଆଉ ତା ଦେହରେ ପଇସା ବି ପକେଇଛି। ସାଇଡରେ ଦିଟା କୁଣ୍ଡ ଅଛି ସେ ପାଣିରେ ଯୋଉ ଗାଧଉଛନ୍ତି।
ହଁ।
ସେ ପାଣି ବହୁତ ସ୍ମେଲ କରୁଛି।
ସେ ବା ଗୋଟେ ମାନେ ମାନ୍ୟତା ଅଛି କଣ କି? ସେଇ ପାଣିରେ ଗାଧେଇଲେ ଚର୍ମ ରୋଗ ଭଲ ହୁଏ। ଏମିତିରେ ବି ସେଇ ପାଣିରୁ ବି ଗୋଟେ କେମିତି ଗନ୍ଧ ଆସେ କାହିଁକି ନା ସେଥିରେ ସଲଫର ରହିଛି ନା ମିଶିକି। ସେ ବହୁତ ଗନ୍ଧ ହୁଏ ସେ ପାଣି ଆମକୁ ସେ ଭାଇନା ଦେଇଥିଲେ ହାତରେ ଟିକେ ଟିକେ ହୁଁ, ସେଟା ଗନ୍ଧ ହୁଏ କାହିଁ ନା ସେଇଟା ବା ଖଣିଜ ପଦାର୍ଥ ମିଶିକି ରହିଲା ଭଳିଆ ଗନ୍ଧଟା ତାର ହୁଏ ସଲ୍ଫରଟା ରହୁଛି।
ହଁ, ବହୁତ ଗନ୍ଧ ହଉଥିଲା ମୁଁ କହିଲି ଏଇଟା ମାନେ ଆରେ ମାନେ ସଫା କରା ହଉନି ନା?
ହଁ, ନାଇଁ ନାଇଁ ତାର ଗନ୍ଧଟା ସେଇଆ ସେଟା, ସେଟା ହଁ ହଁ। ଗନ୍ଧଟା ରହେ। ମୁଁ ବି ଯେତେବେଳେ ସିଏ ଦେଲେ କହିଲେ ଏଟା ଟିକେ ନିଅ। ହାତ ଗୋଡେ ଲଗେଇଦିଏ। ମୁଁ କହିଲି ଗନ୍ଧ କଣ ହଉଛିି? ନା ପଇସା ପଡିକି ତା ଭି ତରେ ଗନ୍ଧ ହଉଛି କି ସେ କହିଲେ ନାଇଁ ନାଇଁ ଏଥିରୁ ଏମତି ଗନ୍ଧ ହିଁ ହୁଏ। ମୁଁ କହିଲି ବହୁତ ବହୁତ ଲୋକ ସବୁ କେ
ଥିବ ତାର କିଛି ଗୋଟେ ଏ ଥିବ ଯୋଉଥିପାଇଁ କି ସେଟା ଗନ୍ଧ ହଉଛି ତା ଗନ୍ଧ ହବା ଦ୍ଵାରା ହିଁ ଲୋକଙ୍କର ଚର୍ମ ରୋଗ ଦୂର ହଉଥିବ।
ହଁ ହଁ ପ୍ରାୟ ମାନେ ସମସ୍ତେ ଯାଇକି ସେଠି ଗାଧଉଛନ୍ତି। ମାନେ ଯେତେ ପ୍ରକାର ଚର୍ମ ରୋଗ ସେଠି ଭଲ ହବ।
ପୁରା ମୁଣ୍ଡ ବୁଡେଇକି ଲୋକ ଆମେ ଟିକେ ଆଣିଲୁ ହାତରେ ଆମର ହାତ ଗନ୍ଧେଇଲା କିନ୍ତୁ ଲୋକ ମୁଣ୍ଡ ବୁଡେଇକି ଗାଧଉଛନ୍ତି।
ହଁ ମାନେ ସେ ଜାଣିଛନ୍ତି ଯୋଉମାନେ ଜାଣିଛନ୍ତି ଆମେ କଣ ଆମକୁ ଗନ୍ଧ ହେଲା ବୋଲି ଆମେ ଆଉ ଗାଧେଇନେ ତାପରେ ତା ପାଖରେ ଗୋଟେ ହଟକେଶ୍ଵର ମନ୍ଦିର ବି ଅଛି ଦେଖିଛ?
ହଁ ହଟକେଶ୍ଵର ଦେଖିଛି ଯାଇଥିଲି
ହଁ କୁଣ୍ଡ ଗୋଟେ ଅଛି ନା କଣ?
ହଁ ସେଇ ଭିତୁରୁକୁ ପାଣି ଅଛି ବୋହୁତ ଗୋଟେ ମାନେ ବଡ ପୋଖରୀ ଟାଇପର ଅଛି ଭିତରେ।
ହଁ କହନ୍ତି କଣ ସେଇ ଜାଗାରେ ବୋଧେ ଶୁଣିଚି କଣ କହନ୍ତି ଯାହାର ପିଲା ଛୁଆ ନ ହୁଏ କଣ ଗୁଆ ପାଆନ୍ତି ବୋଲି ହଁ।
କି ଅଟ୍ରି ତାଠୁ ଉଁ ପାଖାପାଖି ଗୋଟେ କିଲୋମିଟର ପରେ ଯାଇଁକି ଅଟ୍ରି।
ଆମେ ଯୋଉ ଯାଇଥିଲୁ ଆମେ ସମସ୍ତେ ଯାଇଥିଲୁ ନୂଆ ବର୍ଷରେ ଯାଇଥିଲୁ
ସେ ଅଲଗା ଦିନେ କଣ କି ଗାଡି ପୁରା ପାଖକୁ ଯାଏ। ମକର ମେଳାରେ ଏତେ ଭିଡ ମାନେ ମୁଁ ଛୁଆ ଧରିକି ଚାଲି ଚାଲି ଚାଲି ମାନେ ଆଉ ତ ମାନେ ଆ ଯୋଉ ପଟରେ ଆମେ ଯାଇଥିଲୁ ସେପଟରେ ଆଉ ଆସିଲୁନି କାହିଁକିନା ଯ୍ ଏତେ ଚାଲିକି ଭିଡରେ ଛୁଆ ଧରିକି ଯାଇପାରଲୁନି। ଆମ ମାନେ ଯିଏ ଗାଡି ଚଲୋଉଥୁଲେ ଡ୍ରାଇଭର ସିଏ ବୁଲିକି ଆମକୁ ଆରପଟୁ ପଛପଟୁ ଯାଇକି ନେଇ ଆସିଲେ।
ନାଇଁ ମୁଁ କେବେ ମେଳା ଦେଖିବାକୁ ଯାଇ ନି ମୁଁ ଏମତି ସାଧା ଦିନ ମାନଙ୍କରେ ଯାଇଚି କିନ୍ତୁ କାଇଁ ମୁଁ ଶୁଣି ଚି ଯେ ବୋହୁତ ଭିଡ ହୁଏ ବୋଲି। ପୁରା ବିଲ ସେଇ ଯୋଉ ରାସ୍ତାରେ ଯିବ ବିଲଗୁରା ସେ ଓ ସେଇଥିରେ ସବୁ ଦୋକାନ ବଜାର ଫୁଲ ହେଇ
ହଁ ପୁରା ଫୁଲ ହେଇଯାଇଥିଲା ହଁ।
ହଁ ଦେବ୍ ଦେଖିବା ଯିବା।
ମାନେ ଏ ମେଳାରେ ବୋହୁତ ପ୍ରକାର ଷ୍ଟଲ ପଡିଥିଲା କିନ୍ତୁ ଏଇ ଛୋଟ ଛୁଆ ଧରିକି ଗଲେ ଭାରି ଅସୁବିଧା ଯୋଉ ଆଁ ଶୀତ ଦିନିଆ ଖରା ସେ ତାପରେ ଏତେ ଛୋଟ ଛୁଆ ପୁରା ଲାଲ ପଡିଯାଇଥିଲା ଖାଦ୍ୟ ଖାଇଲାନି ଖାଲି ପାଣି ପିବ। ଖାଲି ପାଣି ପିଉ ଛୁ
ତାପରେ ଆମର ଆମେ ଯୋଉ ଗଲୁ ହଟକେଶ୍ଵର ମନ୍ଦିର ଦେଇକି ଯାଇଥାନ୍ତୁ। ଆମର କଣ ହେଲା ନା ଆମ ବଂଶରେ କିଏ ଜଣେ ମରିଯାଇଥିଲେ ହେଲା। ବର୍ଷେ ହେଇନଥିଲା ତ ସେମାନେ ମନା କଲେ ଯେହେତୁ ମହାଦେବଙ୍କ ମନ୍ଦିର ନା କହିଲେ ଆଉ ତମେ ଆଉ ଏପଟକୁ ଯାଅନି ତମେ ଯାଇକି ଅଟ୍ରିରେ ଯାଇକି
ପୁରା ଅନ୍ନ ବି ବୋ ମାନେ ମିଳୁଚି ଖାଇବାକୁ ଡାକୁଥୁଲେ ସେଇ ମାନେ ପଇସା କେତେ ଟଙ୍କା ପଚାଶ ଟଙ୍କା ନହେଲେ ଷାଠିଏ ଟଙ୍କା ଏମତି କଣ ନୋଉଥୁଲେ। ଭାତ, ଡାଲମା, ଖଟା, ଖିରି ମାନେ ଡାକୁଥୁଲେ ଯୋଉମାନେ ଖାଇବେ ଆସୁନ୍ତୁ ଆମେ ଖାଇନୁ ଆମେ ଖା ଖାଇନୁ କିନ୍ତୁ ସେମାନେ ଡାକୁଥୁଲେ ଯିଏ ଖାଇବେ ସେ ଆସନ୍ତୁ ଆମେ ଭାତ ଖାଇକି ହିଁ ପଳେଇଥିଲୁ।
ହଁ ଆହୁରି ଗୋଟେ ବି ଅଛି ଉଗ୍ର ତାରା ଦେଖିଚ?
ନାଇଁ ଉଗ୍ରତାରା ଦେଖିନି ମୁଁ ଏବେ ଏଇ ବର୍ଷ ଏଇ ବର୍ଷ ଏଇ ଦି ମାନେ ହଟକେଶ୍ଵର ମୁଁ ଏଇ ଜଷ୍ଟ ମ-ମାନେ ଏଇ ମକର ମେଳାରେ ମୁଁ ଯାଇଥିଲି ବୋଲି ଆଉ ମାନେ ବୋହୁତ ବର୍ଷ ପୂର୍ବରୁ ଅଟ୍ରି ଯାଇଥିଲି ଆଉ ଏବେ ଯାଇଥିଲି କେତେ ବର୍ଷ
ଲୋକ କେମି ଜାଣୁଚନ୍ତି କିନ୍ତୁ ଆସୁଛନ୍ତି ବୋହୁତ ଦୂରରୁ। ତାପରେ ଉଗ୍ରତରା ବି ପ୍ର ପ୍ରତ୍ୟେକ୍ଷ ଠାକୁରାଣୀ ନା ସେ ତାଙ୍କର ବି ଭଲ ସେଇଠି ହୁଏ। ଖାଇବା ରନ୍ଧାହୁଏ ସେଟା ବି ଆହୁରି ବଢିଆ ଜାଗା। ନା ସେ ମନ୍ଦିରଟା ଦେଖିଲା ମାନେ ବୋ ମାନେ ବୋହୁତ ସୁନ୍ଦର ହେଇଚି ମନ୍ଦିରଟା। ଆଉ ମାଆ ତ ପ୍ରତ୍ୟେକ୍ଷ ଠାକୁରାଣୀ ଆଉ ବୋହୁତ ଲୋକ ଆସୁଛନ୍ତି ସେଠିକୁ ଆଉ। ଯେତେବେଳେ ଆସିବ ଆମ ଆଡେ ଖୋର୍ଦ୍ଧା ଆଡେ ଦେଖିବ ବଢିଆ ମାନେ ହେଇଛି ସେ ମନ୍ଦିର।
ଉଗ୍ର ଦେବୀ ମନ୍ଦିର ନା ହଁ ସେଇ ନିଶ୍ଚିତ ସେଇଟା
ମିଳୁଚି। ହଁ ସେଠି ପୁରା ଏମତି ବସିକି ଖାଇବ ଗୋଟେ ଜାଗା ଅଛି ହଁ ମାନେ ବୋହୁତ ବୋହୁତ ବୋହୁତ ଜାଗା ଅଛି ଆମର ସମୟ ହୁଏନି କଣ କି ମୋ ଛୁଆ ବି ଛୋଟ ମତେ ସେଥିପାଇଁ ଯି ମାନେ ଯିବାକୁ ଇ ଇଚ୍ଛା ହିଁ ହୁଏନି ମାନେ ମୁଁ ଯେତେ ଚାହିଁଲେ ବି ମୁଁ ଯାଇପାରେନି ତାପରେ ଦିଇ ଦିଇଟା ଛୁଆଙ୍କୁ ଧରି ଗଲାବେଳେ ମୋତ ଭାରି ଅସୁବିଧା।
ଆ, ପିଲା ବଡ ହେଲା ପରେ, ପାଠ ପଢା ଏସବୁ ଦେଖିଲା ପରେ ସମୟକୁ ନି
ତାପରେ ବା କହିଲି ଏ ଯୋଉ ହଁ ପୁରୀ ଟିକେ ଯିବା ପାଇଁ ମୋତେ ଡର ଲାଗୁଚି। ହଁ ତାପରେ ଯୋଉ ଭିଡ ରହୁଛି, ସବୁ ଟାଇମ୍ ଭିଡ।
ନେଇକି ଯିବା ଟା ଟିକେ ଅସୁବିଧା ଭାରି।
ପୁରୀର ମୁଁ ସୁ- ମୋତେ ବହୁତ ଭଲ ଲାଗେ ଯିବାକୁ ହେଲା, ଏଇ ଭିଡ ଦେଖିକି ମୋ ତେ ବହୁତ ଡର ଲାଗେ, ମୁଁ କି ମା ପିଲାଙ୍କୁ ନେଇ ସବୁ ଜାଗାରେ ଠିକ, ଠିକ ଅଛି ଏବଂ ମନ୍ଦିର ଭିତରକୁ ଯୋଉ ଯେତେବେଳେ ଯାଆନ୍ତିନି ଏ କାଳିଆକୁ ଦେଖିଲା ବେଳକୁ ଲୋ କ ଯୋଉ ଭିଡ଼।
ଭିଡ ସେଟି ପେଲା ଠେଲା ପୁରା ଏଇ ମୁଁ ବି ପୁରୀ ଯାଇଥିଲି ଆ ପୁଅକୁ ସେ ଉଁ, ସାତ ମାସ ଖଣ୍ଡେ ହେଇଥିଲା ବୋଧେ ପୁରୀ ଯାଇଥିଲି। ସେଇଠି ଯୋଉଠି ନାଇଁ ଯୋଉଠି ଜଗନ୍ନାଥ ଅଛନ୍ତି ସବୁ ଜାଗାରେ ସେ କାନ୍ଦୁ ନଥିଲା ଠିକ ଠାକ୍ ଥିଲା ପୁରା। ଆମେ ଅନ୍ଧାର ଚାତି ଚାରଟା ରୁ ଉଁ, ବାହାରିକି ଟ୍ରାଭେଲର ନେଇକି ଯାଇଥିଲୁ ପୁରା ଫ୍ୟାମିଲି। ଆଉ ଚାରଟା ରାତିରୁ ପଳେଇଥିଲୁ। ତେଣୁ ଛଅ ଟା ହେଲା ବେଳକୁ ଆମେ ପହଞ୍ଚି ଯାଇଛୁ। ଟ୍ରାଭେଲରରେ ଯାଇଥିଲୁ ତ ପହଞ୍ଚି ଯାଇଥିଲୁ। କିନ୍ତୁ ଦର୍ଶନ କରିବାକୁ ଯେତେବେଳେ ଆମେ ପହଞ୍ଚିଚୁ, ଯୋଉଠି ଜଗନ୍ନାଥ ଅଛନ୍ତି ସେଇ ଭିତିରେ ସେଇ ଭିତରେ ପହଞ୍ଚିଲା ବେଳକୁ ସୋ ଟିକେ ଭିଡ ହେଇଗଲା। ପୁଅ କେବେ ଏତେ ଭିଡ ଦେଖିନଥିଲା।
ହଁ ତାପରେ ପିଲାଙ୍କୁ କଣ କରୁଛନ୍ତି କହିଲ, ଚାପି ଦଉଛନ୍ତି, ଗୋଟେ ପି ଜଣଙ୍କ
ତା ବାବା ତା ବାବା ତାକୁ କାନ୍ଧରେ ବସେଇଥିଲେ। ହେଲେ ବି ମାନେ କାଳେ ଚା ପି ଦେବେ ବୋଲି, ହେଲେ ବି ସେ ସେ ଭିତରେ ଏତେ ଜୋର କାନ୍ଦିଲା ଯେ, ଆମେ ଯେତେବେଳେ ବାହାରିକି ହଁ ତାକୁ ଯେତେବେଳେ ଦର୍ଶନ କରିକି ବାହାରିକି ଯୋଉ କୋଇଲ ବୈକୁଣ୍ଠ ପାଖକୁ ପଳେଇଲୁ ଚୁପ୍ ହେଇଗଲା।
ହଁ ନାଇଁ ଜଣକର ନା ଛୁଆ ପୁରା ମାନେ ବେହୋସ ହେଇଗଲା, ଚେତା ବୁଡିଗଲା ତାର। ସିଏ ଯୋଉ କାନ୍ଦିଲା ଛୁଆକୁ ଧରି, ମୋତେ ତାକୁ ଦେଖି ଯୋଉ ଡର ମୁଁ ବି ଛୁଆକୁ ଧରିକି ଯାଇଛି। କଣ କରିବି ତା ଭିତରେ ଅଣନିଶ୍ଵାସୀ ମାନେ ଏମିତି ଯେ ଆରେ ସମସ୍ତେ ତ ଦେ ଖିବେ ହଁ ତା ବୋଲି ପିଲାଠେଲା ହେଲା କାଇଁ ସମସ୍ତେ ଦେଖିବେ ଜଗାକୁ ନା ନାଇଁ। ହଁ ତ ସେଇ ଯୁଗରୁ ମୁଁ ଡରିକି ଯାଇପାରୁନି। ଆପ୍ ଏବେ ତ ଆହୁରି ଗରମ।
ଛୁଆ ଯେତେ ପର୍ଯ୍ୟନ୍ତ ପୁରା ନିଜେ ନିଜର ଯ ତ୍ନ ନେଲା ଭଳିଆ ନ ହେଇଥିବେ
ତା ଭିତରକୁ ଯିବାକୁ ମୋର ମୁଁ ଏ ମୁଁ ସେବୁବେଳେ ଏଉଠୁ